ହ୍ୟାଲୋ ହଁ ନମସ୍କାର।
ନମସ୍କାର କଣ କରୁଥିଲେ?
ହଁ ଏମିତି ଥିଲି ଖାଇକି ବାସନ ମାଜୁଥିଲି ଆଉ। ଆଉ ଆପଣ କଣ କରୁଥିଲେ।
ନା ମୁଁ ବି ଏବେ ଆଉ ଖାଇନି ମାନେ ଖାଇସାରିଲିଣି ବହୁତ ସମୟ ହେଇଗଲାଣି। ଏଇ ଫୋନ୍ ଟା କଣ ପାଇ ପ୍ରୋବ୍ଲେ ହଉଥିଲା ମାନେ କଲ ଯାଉନି ଫୋନ କଲା ବେଳକୁ। ସେଇଟା ବସିି ଦେଖୁଥିଲି ଆଉ। ଆଉ କଣ କୁହନ୍ତୁ କୋଉଠୁ କହୁଛନ୍ତି?
ମୁଁ ଏଇଠୁ କହୁଛି ଆମର ଭୁବନେଶ୍ୱରରୁୁ କହୁଥିଲୁ।
ଆଉ କଣ କରୁଛନ୍ତି ଭୁବନେଶ୍ଵରେ କଣ କରନ୍ତି ନା କଣ?
ହଁ ମୁଁ ମୋର ଚାକିରୀ କରେ ଆଉ।
କୋଉଠି କରୁଛନ୍ତି?
ମୁଁ ଭୁବନେଶ୍ବର ମୋର ଫାର୍ମାସିୀ ଚାଲିଛି।
ଆଛା ଆଉ ବର୍ଷା ହଉଚି ଏଇନା।
ହାଁନ
ବର୍ଷା ହଉଛି ନା ଏବେ ତ।
ହଁ। ହଁ ଏବେ ତ ବର୍ଷା ହଉଥିଲା କିନ୍ତୁ ଏବେ ଟିକେ ଟିକେ ଛାଡିଛି ବୋଧେ। ମୁଁ ତ ଆଉ ବାହାରକୁ ଯାଇନି।
ଆଛା ଆମର ବି ଏଠି ବର୍ଷା ମୁ ତ କଟକରେ ରହୁଛି। କିନ୍ତୁ ବର୍ଷା କିନ୍ତୁ ଦିନ ସାରା ବର୍ଷା ଟିକେ ଛାଡିଥିଲା ପୁଣି ଏବେ ଆଉ ଛାଡୁନି ଏବେ ବି ବର୍ଷା ପୁଡା ଢାଳୁଛି।
ଆଚ୍ଛା ହେଲେ ଆପଣଙ୍କୁ ଆପଣ ନିଜେ ରୋଷେଇ କରି ଖାଆନ୍ତି ତ?
ମୁଁ ହଷ୍ଟେଲରେ ରହୁଛି କିନ୍ତୁ ଆମ ହଷ୍ଟେଲରେ ନିଜେ ବି ରୋଷେଇ କରି ଖାଇପାରିବ। ନହେଲେ କଟିଂ ମାନେ କ୍ୟାଣ୍ଟି ବାଲା ବି ଆଣି ଦେଇ ଯାଉଛନ୍ତି। ଯୋଉମାନେ ନ କରିପାରିବେ ସେମାନେ ଖାଇବା ମଗ
କିଛ
ହଁ।
କଣ ରୋଷେଇ ଆସୁଛି କଣ ଆପଣଙ୍କର ପସନ୍ଦ ଆଉ ଆଛା ମତେ କିଛି ଶିଖେଇଲ।
ମୁଁ ଗୋଟେ ମାନେ ବନାଏ ଗୋଟେ ମାଛରେ ଗୋଟେ ବନାଏ। ମାନେ ସେଟା ବହୁତ ଟେଷ୍ଟି ଲାଗେ ମାନେ ଯୋଉମାନେ ଖାଆନ୍ତି। ସେମାନେ କୁହନ୍ତି ବୁ ଜାନ୍ତି ମୁଁ ମୁଁ କଣ କରେ ନା। ମାନେ ମୋ ସାଙ୍ଗ ଅଛି ସେ ଗୋଟେ ମୋ ସାଙ୍ଗ ଜଣେ ସେ କଣ କରନ୍ତି ନା ମାନେ କଞ୍ଚା ମାଛରେ ସୋରିଷ ଜିରା ଆଉ ଲଙ୍କା ମାନେ ପିଆଜ ସବୁ ବଟା ହେଇଥିବ। ସେ ତାକୁ କଣ କରନ୍ତି ଏ କଞ୍ଚା ମାଛରେ ଗୋଳେଇ ଦେବେ। ତାପରେ ତାୱା ରେ ତାୱାରେ ତେଲ ଦେଇକି ରଖିକି ଘୋଡେଇଦେବେ। ଏମତି ଘୋଡେଇବେ ଯେ ସେ ବାମ୍ପ ଟା ନ ବାହାରିବା ଦରକାର ବାହାରକୁ ତାପରେ ସେ ମାନେ ସେଇଥିରେ ସେଇଥିରେ ସିଝିଯାଏ ମାଛ ଟା ମନ ମାନେ ଭଲ ଲାଗେ ଖାଇବା ପାଇଁ। ମୁଁ ମାନେ ସେମିତି ବନାଏନି ମୁଁ କେମିତି ବନାଏ ନା ମୁଁ କନ କରେ ମାଛକୁ ଆମର ଯେମିତି ଛଣା ହବା କଥା ଛାଣିବି। ସେଟା ବେଶୀ ଛାଣେନି ହାର୍ଡ କରିକି ସେଟା ବେଶୀ ମନେ ଟିକେ ନରମ ନରମ ଯେମିତି ଲାଗୁଥିବ ସେମିତି। ଛାଣିଦିଏ ତାପରେ ସୋରିଷ ମ ଆମର ଦେଲି ସୋରିଷ ରସୁଣ ଆଉ ଜିରା ଲଙ୍କା ପିଆଜ
ହଁ ହଁ ହଁ।
ଏଇଟାକୁ ଗୋଟେ ପେଷ୍ଟ ବନେଇଦେବେ ବନେଇକି ତାରେ ଟିକେ ପଞ୍ଚ ଫୁଟଣ ଫାଷ୍ଟ ମାନେ ତେଲ ପକେଇ ତାପରେ ପଞ୍ଚ ଫୁଟଣ ପକେଇଦେବେ ତାପରେ ଟିକେ କଞ୍ଚାଲଙ୍କା ମାନେ ଲମ୍ବା ଲମ୍ବା କଟିକି ଦି ତିନି ଟା ପାକେଇଦେବେ। ତାପରେ ସୋରିଶ ତାକୁ ବେଶି କଷିବେନି ମାନେ ପାଞ୍ଚ ମିନିଟ କଷିଦେବେ। ଜଷ୍ଟ ଟିକେ ପାଣି ଦେବେ ଜଷ୍ଟ ମାନେ ଟିକେ ପାଣି ଦେଇକି ମାଛ ଟାକୁ ପକେଇଦବେ ତା ତାପରେ ସେଟା ଖୋରେଇଦେବେ। ନା ସେ ମସଲା ପୁରା ଶୁଖା ସୁୁଖା ହେଇଯିବ ମାନେ ମାଛ ଆଉ ମସଲା ପୁରା ଶୁଖିଲା ଶୁଖିଲା ହେଇଯିବ। ମାନେ ଯେମିତି ଆମର ଭଜା ଭଳିଆ ହେଇଯିବ ଆଉ ସେଟା ପଖାଳ ଭାତରେ ଖାଇବେ ବନେଇ କି। ମାନେ ବହୁତ ବଢିଆ ଲାଗିବ ବଢିଆ ଲାଗିବ ବି ବନେଇଥିଲି ଏଇ ଦୁଇ ତିନି ଦିନ ତଳେ ବଢିଆ ଲାଗୁଥିଲା ମୁ ପିଶି ଝିଅ ନା ଦେଇ ସେଗା ବନ
ଓ ଆପଣଙ୍କ କହିଲେ ମସ୍ତ ପୂରା ଭୋକ ଲାଗି ଯାଉଛି ପୁଣି ଖାଇବା ପାଇଁ ଇଚ୍ଛା ହଉଛି।
ସତରେ ଭଲ ଲାଗେ ନା ଏଲେ ବନେଇକି ଖାଇବେ ମୁଁ ଜାଣିନି କିନ୍ତୁ ମୁଁ ବନେଇଥିଲି ସେ ସେ ଖାଇଲେ କହିଲେ ବଢିଆ ଲାଗୁଛି ମାନେ ବେଶୀ ଭଲ ଲାଗେ ପଖାଳ ସହିତ ମାନେ ଭଲ ଲାଗେ ସେଟା ଆଉ ଗୋଟେ ମୁଁ ବନେଇ ଜାଣି ଚି ଏ ସିିମେଇ ଉପମା। ଆପଣ ଜାଣିଚନ୍ତି?
ହଁ ହଁ ହଁ ମୁଁ ତ ସିମେଇ ଉପମା ଜାଣିଛି।
କେମିତି ବନାନ୍ତି ତାହେଲେ ସେଇଟା?
ଆମର ସିମେଇ ଉପମା ଟା ମୁଁ ପ୍ରଥମେ ସିମେଇ ଟାକୁ ଭାଜି ଦିଏ।
ପଛ୍
ଉଁ ମା ସେଟା ମାନେ ଭାଜିଲେ ହଉଚି ଆଉ ସିଜେଇଲେ ମଧ୍ୟ ହଉଚି।
ଉଁ ହୁଁ।
ତାପରେ ଏ ମ୍ ହୁଁ ଆମର ଯାହା ତେଲ ପକେଇବି। ତାପରେ ଆମର ପଞ୍ଚୁଫୁଟଣ ଆଉ ଟିକେ ବିରି ଡାଲି ଆଉ ମେସୁଙ୍ଗା ପତ୍ର। ଆଉ ଭୃଷଙ୍ଗପତ୍ର ଏମିତି ସବୁ ଟିକେ ଦେଇ ଟିକେ ଭାଜିଦେବେ ଭାଜିଦେଲା ପରେ ଏ ଏ ଉଁ ମାନେ ସୁଜି ତ ପଡିବନି ଖାଲି ସେମେଆ। ଉଁ ମାନେ ସେମେଆ ଟାକୁ ପକେଇଦେବେ ଆଉ ଯାହା ପନିପରିବା ଇଚ୍ଛା ପ୍ରଥମେ ପକେଇ ଦେଇକି ତାକୁ ଭାଜି ଦେଇଥିବେ। ଉଁ ଆମର ଯାହା ତମକୁ ଖାଇବା ପାଇଁ ପସନ୍ଦ ଲାଗିବ ସେଟା ପକେଇ ଭାଜିଦେବେ ସେଇଟା ଟିକେ ସିଜିଲା ପରେ ସେମେଆ ମାନେ ସେ ଅନୁସାରେ ପାଣି ଦେଇଥିବେ। ତାପରେ ଲୁଣ ପକେଇଦେବେ ଉ ମାନେ ଇଚ୍ଛା ଅନୁସାରେ ଲଙ୍କ୍ ଙ୍କା ଗୁଣ୍ଡ କିମ୍ବା ଲଙ୍କା କାଟିକି ପକେଇଥିବେ। ତାପରେ ଯାହା ଯେମିତି ଖାଇବାକୁ ଭଲ ଲାଗେ ମାନେ ମୁଁ ତ କେବେ ରୋଷେଇ କରିନି ତ ରୋଷେଇ ଉପରେ ମୋର ଏତେ କିଛି ଧାରଣା ନାହିଁ।
ହୁ।
ହଁ ଏମିତି ଯାହା ଯେମିତି ଜଣା
ନାଇ ମୁଁ କେମତି ବନାଏ କହିଲେ ମାନେ ମୁଁ ସିମେଇ ଟାକୁ ଭାଜିଦିଏ ତାପରେ କଣ କରେ ନା? ଅ ମାନେ ସୁଜି ମୁଠାଏ ଭାଜିକିି ରଖିଥାଏ ଅଲଗା।
ହଁ ହଁ ହେଲେ ଏଇଟା ସୁଜି ସେମେଇ ଉପମା ନା?
ହଁ ମାନେ
ହଁ ଆମର ବି ମା ମାନେ ସେୟା ଆସୁ ସୁଜି ଟାକୁ ଅଲଗା ଭାଜିବେ ଆଉ ସେମେଇଆ ଟାକୁ ଅଲଗା ଭାଜିବା ଦ୍ଵାରା ସେଟା ଟିକେ ଝଣଝଣିଆ ହୁଏ।
ହଁ ସେଇଟା ଠିକ୍ କଥା। ତାପରେ ମୁଁ କେମତି ବନାଏ ନା ତେଲ ପକେଇବି ତାପରେ ସୋରିଷ ଆଉ ଜିରା ଏଇଟା ପକାଏ। ସୋରିଷ ଆଉ ଜିରା ପକେଇଦିଏ। ତାପରେ କଞ୍ଚାଲଙ୍କା କାଟିକି ପକାଏ। ତାପରେ ପିଆଜ ଆଳୁ ଅ ଫୁଲକୋବି ଯଦି ଥିବ କି? ମାନେ ଆଉ ବେଶୀ କିଛି ପକାଏନି। ହଁ ତ ମୁ ଆଉ କିଛି ପକାଏନି ଏତେ। ମାନେ ସେଇଟା ପକାଏ ଉଁ ତାପରେ ସେଇଟାକୁ ଯେତବେଳେ ଘୋଡ଼େଇ ଦେଇକି ପାଣି ଦେଇଦବ ତାପରେ ଯେମିତି ଫୁଟିବ ଆଗେ ସିମେଇ ପକେଇଦେବି। ତାପରେ ସେମେଇଟା ଯେତେବେଳେ ସିଝି ଯିବ ଅଁ ସିଝିବ ସିମେଇ ତାପରେ କଣ କର? ସେ ସୁଜିି ଟାକୁ ତା ଦେହରେ ପକେଇ ଦେବି ଅଳ୍ପ ଟିକେ ସେଇଟା କଣ ହୁଏ ନା ସେଇଟାକୁ କୁର୍ ତା ପାଖରେ ରଖିବ ନହେଲେ ସିମେଇଟା ଟିକେ ଲାଗ୍ ଲାଗିଯିବ ନା ମାନେ ପାଣିରେ? ସେଇଟା ମୁଁ ଯେତେବେଳେ ବନାଏ ମାନେ ଭଲ ଲାଗେ। ହୁଁ ମାନେ ଉପମାଟା।
ସୁଜି ସିମେ ଉପମା ଖାଇବା ପାଇଁ ଭଲ ଲାଗେ। ଆଉ ଚଉମିିନ ମ୍ୟାଗି ସମସ୍ତଙ୍କର ତ
ହୁଁ
ଉଁ ହୁଁ ମାନେ ଛୁଆ ମାନଙ୍କର ତ ଏଇଟା ପସନ୍ଦ ନା ଜଙ୍କ ଫୁଡ।
ମ୍ୟାଗି ଟା ମୁଁ କେବେ ସିଝା ମାଗି ଖାଏନି ମତେ ଟିକେ ଭଲ ଲାଗେନି ସିଝେଇକି। ମୁଁ ମୋର ଆଗେ ସିଝେଇବି ତାପରେ ଯେମିତି ତେଲ ଆଉ ଲଙ୍କା, ପିଆଜ ଆଉ ଆଳୁ ପକେଇବି ବିଲାତି ତାକୁ ପକେଇବି ତାପରେ ପକେଇକି ତାପରେ ତାକୁ ପାଣି ଦେବି ସେ ଯେମିତି ମାନେ ଜଷ୍ଟ ଟିକେ ଆଳୁଟା ସିଝିବ ସିଝିବଯିବ ଯେମତି ତାପରେ ମ୍ୟାଗି ଟାକୁ ଟିକେ ଡ୍ରାଇ ଡ୍ରାଇ ବାଲା ବନାଏ।
ହୁଁ ହୁଁ ହୁଁ ହଁ ସେଇଟା ଟିକେ ଶୁଖିଲା ବନେଇଲେ ଖାଇବା ପାଇଁ ଭଲ ଲାଗେ।
ହୁଁ ମୁଁ ସେମିତି ବନାଏ ଭଲ ଲାଗେ।
ହଁ ହଁ ହଁ ହଉ ବଢିଆ ଆଉ।
ତାପରେ ତ ମୁଁ ଖାଇବା ଫାଇବା ସବୁ ବନାଏ ମାନେ ଯାହା ବି ଖାଇବା ଯୋଉଟା ବି ହେଲା ମଟନ, ଚିକେନ ମାନେ ମାଛ, ଛତୁ, ପନିରରେ ଟିକେ ବନେଇ ଜାଣିନି ଭଲସେ, ନହେଲେ ବାକି ସବୁ ଭଲସେ ବନେଇ
ହୁଁ ହୁଁ ପନିର, ପୋଟଳ ଆଳୁ ଖୁର୍ମା ଏଇ ସବୁ ବନାନ୍ତିନି?
ପୋଟଳ କୂର୍ମା ବି ମୁଁ ବନାଇ ପୋଟଳ କର୍ମା ଆମ ଯେତେବେଳେ ଯା ସ ଯୋଉଦିନ ଭେଜ୍ ମାନେ ସାଧା ଖାଇବେ ସେ ଯୋଉମାନେ ତାଙ୍କ ପାଇଁ ଖାଲି ମୁଁ ପୋଟଳ କର୍ମା ବନାଏ। ଆଉ ସେଇଟା ଆରେ ମୁଁ କଣ ଦିଏ କହିଲେ ଯୋଉ ନଡିଆର ରସ ଟା ସେଇଟା ଦିଏ। ନଡ଼ିଆ କୋରିକି ତାକୁ ମାନେ ଟିକେ ତା ପାଣି ତା ଯୋଉ ନଡିଆ ରସଟା ଦେବେ ଏତେ ବଢିଆ ଲାଗେ ପୁରା ମାନେ ବଢିଆ ଲାଗିବ ସେଇଟା ଖାଇବା ପାଇଁ। ହୁଁ। ପୋଟଳ କୁର୍ମା ଯାହା ଯେମିତି ପ୍ରୋସେସ ମାନେ ବନେଇବା କଥା ମସଲା ତାକୁ ବନେଇବେ ତାପରେ ଟିକେ ନଡିଆର ବା ମାନେ ରସଟା ଦେଇ ଦେବେ ବଢିଆ ଲାଗେ।
ହଁ ହଁ। ବଢିଆ ଆପଣଙ୍କୁ ଏତେ ଭଲ ଭଲ ସବୁ ରୋଷେଇ ସାମାନ ଆସୁଚି।
ହଁ ମୁଁ ରୋଷେଇ କିନ୍ତୁ କରେ ମାନେ ଛୋଟ ଥିଲାବେଳେ ବି ଯେତେବେଳେ ପଢୁଥିଲୁ ଆମେ ମାନେ ଆମ ଜଏଣ୍ଟ ଫାମିଲି କିନ୍ତୁ ମୁ ସାନ ବୋଉ ଯେତେବେଳେ ଟିକେ ଉ ଉଠିଯିବ ରୋଷେଇ ପାଖରୁ ମୁଁ କଣ କରେ ଯାଇକି ରୋଷେଇ କରିଦିଏ। ମତେ ଭଲ ଲାଗେ କିନ୍ତୁ ଭାତ ବନେଇବିନି। ମାନେ ଭାତ ତ ବନେଇବା ମତେ କଷ୍ଟ। ଭାତ ବନେଇବିନି ଆଉ ତରକାର ହଁ ସେଇଟା ମୁଁ ଜାଣିପାରେନି କି ଭାତଟା ଗାଳି ପାରେନି ଆଉ ତର କାରି ହେଲା ମୁଁ ସବୁ ବନେଇ।
ହଁ ହଁ ହଁ ମୁଁ ବି ତରକାରୀ ବନଉ ଛି ଏବେ ଆମର ମତେ କୋଉ ତରକାରୀ ଟା ମାନେ ଟମାଟୋ ତରକାରୀ ଟା ମତେ ଭଲ ଲାଗେ ଟମାଟୋ ତରକାରୀ ତ ସହଜ
ସେମିତି କହିଲେ ଟମାଟ ତରକାରି ଆମର ହୁଏନି। ନାଇଁ।
ଟମାଟୋ ତରକାରୀ ପୁରା ସହଜ ଆଳୁ ଟା ସିଝେଇ ଦେବେ ତାପରେ ତ ଆମର ମା ମାନେ ତେଲ ପକେଇବେ ତାପରେ ଜିରା ସରସ ଆମର ଯାହା ତମେ ଏ ଯୋଉ ଡାଲଚିନି
ଏସବୁ ଟିକେ ବାସ୍ନା ପାଇଁ ଟିକେ ଆମର ଆ ଲବଙ୍ଗ ଟିକେ ଏମିତି ପକେଇଦେବେ ତାପରେ ମେସିଆ ପତ୍ର ଟିକେ ପକେଇଦେବେ ପିଆଜ ପକେଇଦେବେ ପିଆଜ ଟା ଭଲସେ ରେଡ ହେଲା ପରେ ତାେଲେ ଟିକେ ଲଙ୍କାାଗୁଣ୍ଡ ପକେଇଦେବେ ହଲଦି ଗୁଣ୍ଡ ଟିକେ ପକେଇଦେବେ ସେଇଟା କଲରେ ଆସିବ ପୁଣି ଟମାଟୋ ପକେଇଦେବେ। ଟମାଟୋ ଟା ଯେତେବେଳେ ସିଝିବ ସେତେବେଳେ ଅଦା ଆଉ ରସୁଣ ର ପେଷ୍ଟ ରଖିଥିବେ ପକେଇଦବେ। ସେଟା ଟିକେ ଭା ପରେ ମୁଁ ଆଳୁ ଟା ପକେଇବି କଷିବ ଗୋଟେ ପାଞ୍ଚ ଦଶ ମିନିଟ କଷିବ ତାପରେ କିଏ ପାଣି ଦବନ ଝଳ ହେଲା ପରି ପୁରା ପାଣି ନାଇଁ ଝଳ ହେଲା ପରେ ଯିବ ମାନେ ସେଟା ଆଳୁ ଟମାଟୋ ଝଳ ହବ ଯଦି ଟମାଟୋ ତରକାରୀ ମାନେ ଯଦି ଚକୁଳି ରେ ଖାଇବୁ ମାନେ ସେଟା ପୁରା ପାଣି ଦେଇଦେବେ ପୁରା ପାଣିଆ ହବ କିନ୍ତୁ ଟେଷ୍ଟ ଲାଗିବ। ସେଟା ହଉଛି ଟମାଟୋ ଦରକାରୀ ଯାହା ହଉଛି ମୋର ପସନ୍ଦ ବହୁତ ଆଚ୍ଛା। ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଖୁସି ଲାଗିଲା। ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବାରୁ ଧନ୍ୟବାଦ ତାହେଲେ ମୁଁ ଏବେ ରଖୁଛି ନମସ୍କାର।
ଏଇ ଆଜ୍ଞା।